କଣ କରୁଛ?
ହେଲା ଏଥିରେ ଲାଲ ସୁୁଗାର ନାହିଁ।
ଏଁ।
ଆଁ।
କଣ କହିଲୁ।
ଲାଉଡ଼ ସ୍ପିକର ଏଥିରେ ନାହିଁ।
ନାଇଁ ନାଇଁ ଏଥରେ ତ ଶୁଣା ଯାଉଛି ଆଉ ଲାଉଡସ୍ପିକର କଣ ହବ।
ହୁଁ।
ଲାଷ୍ଟେରେ ପିଲା ମୁଁ ଏକାନ୍
ଏଁ।
ହା ହାଲୋ
ହଁ।
ଯେହେତୁ ମୁଁ ଝିଅ।
ଝିଅ ଏଠି ଖେଳୁଛି ଦୋଳି।
ଦୋଳି ଖେଳୁଚି କିଏ ବାନ୍ଧିଲା ପା ଦୋଳି ତାପାଇଁ
ତା ବୋଉ।
ମୁଁ ଆଣି ଦେଇଥାନ୍ତି ନା ନାଇଁ ତା ପାଇଁ।
ହେଁ-ହେଁ
ହଁ
ଆଉ ଗୋଟେ ନୂଆ ଡ୍ରେସ ପିନ୍ଛି
ନାଁଉ
ଦେସଖିବ ତାର ଗୋଟେ ଫଟୋଟେ ଛାଡିବି ହାପିବାଡେ
ଏଇ ଦୁଇଟି ଦେଇଥିଲା
ଆପଣ କଣ ଖାଲି ଡେଲି ଭିଡିଓ କରିବାକୁ ପଳଉଚନ୍ତି ମୁଁ ଶୁଣିଚି?
ଆଁ?
ମୁଁ କରିନି ଚି ହେଇ ଚିଣ୍ଟୁ ବୋଲି ଗୋଟେ ପିଲାଟେ ଯେ
ହୁଁ।
ସେ ଆମ ଘରକୁ ଆଉଚିତ ନେଇକି ପଳଉଚି ତା ଗାଡିରେ।
ଭିଡିଓ କରୁଚୁ ତୁ କ୍ୟାମେରା କରୁଚୁ ନା କଣ?
ହଁ ମୁଁ କ୍ୟାମେରା ଧରୁଚି।
ଗୋଟେ କ୍ୟାମେରାମାନ ହବୁ ତୋ ପାଇଁ ଗୋଟେ କ୍ୟାମେରା ନେଇଗଲେ ହବ ତୁ କ୍ୟାମେରା ମ୍ୟାନ ହବୁ ହୁଁ ହୁଁ।
ଭିଡିଓ ଖୋଲିଲେ
ସ୍ଟୁଡିଓ ଖୋଲିବୁ? ଆଡେ ଆଗେ ଡିପ୍ଲୋମା କରିବୁ ଆଁ ତାପରେ ଷ୍ଟୁଡିଓ ଖୋଲିବୁ।
ହଉ ତାହଲେ।
ତୁତ ଖୋଲିବୁ ଆଉ ବାବା ଘରେ ନାହାନ୍ତି କିରେ?
ନାଇଁ ମାଛପାଇଁ ଯାଇଚି। ଅପାର
ଅପାର?
ହୁଁ।
ଆରେ ରଜ ପରରେ ଆଉ ମାଛ କଣ ଖାଇବ।
ସେ ଖାଆନ୍ତି ମମି
କିଏ ଖାଉଚି କାଲି ସଂକ୍ରାନ୍ତିଟି?
ହଁ।
ଉଁ ହୋ।
କାଲି ବାବା କହୁଥିଲେପା ଫତେଇଗଡ଼ ଯିବାକୁ ଫତେଇଗଡ଼ ଯିବାକୁ କାଲି ଫତେଇଗଡ଼ ଯିବାକୁ।
ଫତେଇଗଡ଼ କିଏ ଯାଉସନ୍ତି?
ବାବା ଯିବାକୁ କହୁଥିଲା।
ବାବା ହେରିକା?
ହଁ ହଁ ଫତେଇଗଡ଼ ଏ ବୋଉ ମୁଁ ବାବା ଯାଇଥାନ୍ତୁ
କଣ ହେଲା ପୁଣି?
ଏ ବାବା ହେରିକା କିଏ କିଏ ଯିବେ?
ବାବା ମୁଁ ବୋଉ।
ତିନି ଜଣ ଯାକ ଯିବ?
ହୁଁ।
ରାମ ମନ୍ଦିର ଯିବ ଟି କାଲି?
ହଁ।
ଗାଡି ଉପୁରୁକୁ ନବୁନି ତଳେ ରଖିଦବୁ।
ହଁ।
ହଲେଇ ପାରିବୁନି ନହେଲେ ଉପରେ ଗାଡି।
ଉପରୁ ବି ଯାଉଚି
ହଁ ଗାଡି ଯାଉଛି ଯେ ତୁ ଜାଣି ପାରିବୁ କି ନାଇଁ ଗିଅର ଫିଅର ନିଉଟାଲ୍ ଫିଉଟାଲ୍ କରିପାରିବୁ ନାଇଁ ନହେଲେ ପଛୁଆ ଆସିବ ଗାଡି ପଡି ଫଡି ଯିବୁ।
ହୁଁ।
ନେଇଯିବୁ ଯଦି ନେଇଯିବୁ ଯେ ତୁ ନେଇପାରିବୁ କି ନା।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
ହଁ ଯିବୁ ଯେ ଗାଡି। ଗାଡି ଆରାମ୍ ସେ ଯିବ। ଦେଖିକି ନବୁ ଆଉ ଯଦି ନ ନେଇ ପାରିବୁ ରଖିଦବୁ ଗାଡି ଆଉ। । ଯୋଉ ଯାଇ ଯିବ ଯିବ ଯୋଉଠୁ ଗାଡି ଦେଖିବୁ ଟଣେଇବୁ ଯଦି ନ କଲା ରଖିଦବୁ ଆଉ। ନାଇଁ ଗୀଅର ନ୍ୟୁଟ୍ରାଲ କରିକି ଦି ନମ୍ବର ଦି ନମ୍ବର, ତିନି ନମ୍ବର ତିନି ନମ୍ବର, ତିନି ନମ୍ବର ଏମିତି କରି କରିକା ନେଇକି ଯିବୁ ହେଲା।
ଆମ ଗାଡ଼ି ଯାଇଥିଲା ନା ଆମ ଗାଡ଼ି ଯାଇଥିଲା।
ଆମ ଗାଡି ଯାଇନି ନୁହଁ। ଆମ ଗାଡି ସବୁଆଡେ ପଳେଇଛି ମଣିନାଗପୁରକୁ ପଳଉଛି ଗାଡି ଯାଇନି କଣ?
ମଣିନାଗପୁରେତ ଯାଉଛି। ମୁଁ ଟା ନେଇ ଯାଇଥିଲି।
ଗାଡ଼ି ଯିବ ସେଇଟା ଏତେ ବଡ ବି ଉଠାଣି ନୁହଁ ଯେ, ରାସ୍ତା ଟିକେ ଅବାଗିଆ। ।
ହଁ।
ବୋଉ କଣ କରୁଛି?
ଗାୟନ୍ର।
ହୁଁ
ନେ ବୋଉ ସହିତ କଥା ହ। ହେଲୋ ହଉ ହଉ।
ମାଉସୀ ଫୋନ କରିଥିଲା କି ଲୋ? ମାଉସୀ ଫୋନ କରିଥିଲା କି ଆଉ?
ହଁ। ଏଇନା ଫୋନ୍ କରିଥିଲା।
ହୁଁ।
ଏଇନା କଣ ଫୋନ କରିଥିଲା କହୁଥିଲା ମଉସା ଯାଇ ଆଇଛି କୁଆଡେ ଇଆଡ଼େ ତସୁ ଗାଡି ଧରିକି ଆସୁନି କି?
ହଁ।
କୁଆଡେ ଗଲା ତମ ଗାଁ ଆଡେ ଯାଇଛନ୍ତି ଯେ ଆଉଁ ମୁଁ କହିଛି ଯେଦି ସିଆଡ଼େ ଯିଏ ତମ ଗାଁ ଆଡ଼େ ହେଲେ ତୋ ନମ୍ବର ନେଇଛେନ୍ତି ସେ ଡାଇବର ମୋବାଇଲିରେ ଫୋନ କରିବେ ବୋଲି ଆଉ ଏତାଙ୍ଗ ଗଲେ ଗୋଟେ ପଣସ ଟେ ଦବୁ। ଏଇ ସନ୍ଧ୍ୟା ଖାଲି ପଣସ ପଣସ ହଉଛି।
ଆଉ ବର୍ଷା କଥା କିଛି କହିଲନି କି?
ଉୁଁ। ବର୍ଷା ଫୋନ କଲାଣି ବୋଲି କହୁଥିଲା ମୁଁ କହିଲି ଆଉ ତାହେଲେ ରଖୁଚି।
ଓ ହୋ। ଆଉ ମାମୁଁ ଘର କେହି ଫୋନ କରିନାହାନ୍ତି?
ମାମୁଁ ଘର ଆଉ କରିନାହାନ୍ତି। ସିଏ ଖାଲି ଭାଉଜ କରିଥିଲା ଡେଲି ଭାଇ ଘର ଭାଉଜ କରୁଛି।
ଭାଉଜ କରିଥିଲା କଣ କହୁଥିଲା?
ଭାଉଜ ସେଇ ଦିଅ ମୁଣ୍ଡ କଥା ପଚାରୁଛି ଆଉ କଁ?
ହୁଁ ।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
ଆଉ କଣ?
ସେଇ ଦିଅ ମୁଣ୍ଡ କଥା ପଚାରୁଥିଲା ଆଉ ଦୀପୁ ଆସିବେ କି ନାଇଁ କଣ? ଦେହ ମୁଣ୍ଡ ଭଲ ଅଛି ନା କଣ ଏଇ କଥା?
ଦାଜରୁ ହଜାର
ଆଁ।
ପଦର ବି
କଣ ହେଲା? କାହିଁମ କିଏ ଆମର ବା ବୁଟ ଆଳୁ ତରକାରୀ କର କାଲି ସଂକ୍ରାନ୍ତି ପରା। କାଲି ସଂକ୍ରାନ୍ତି ଆଜିିବା ବୁଟ ଆଳୁ କହୁଛି ଘୁଗୁନି କରିବି ବୋଲି।
ଆଉ କିଏ ଖାଉଛି ଆଇଁଷ କାଇଁ।
ଗାଡି ଟିକେ ପୂଜା କରିଦବୁ। ଗାଡି ପୂଜା କରିଦବୁ ଟିକେ କାଲି।
ହଁ କାଲି ପୂଜା ହବନି ଆଜି ନାଇକି ଧୋଇକି ଆଇଲା ଯକିରି ବୋପାର ତାର ଯାଇକି ଧୁଆ ଧୋଇକି ଆଇଲେ ଆଉ।
ହଁ କେନ୍ ଟା ନେଇ ପଡିବ ସର୍ଭି ସେଣ୍ଟର ଧୋଇକି ଆଣିବ ହାରି।
ଆଉ କନାଟାକି ନେଇକି ଯାଉଛି ଧୋଇବାକୁ କାଇଁ ଏଠି କାଇହିଁ ନ ଧୋଇବ ସେଠିକି ଧୋଇବ।
ଆ ଭିତର ଇଏ ଗୁଡା ଛାଡୁନଥିଲା। ଯୋଉ ଇଞ୍ ଯି ଲାଗୁଛି ଗଳା ଗୁଡା ସେଟ କଣ ଛାଡିବ ସେ ପାଣି ଭଲସେ ନ ମାଇଲେ।
କେତେବେଳେ ସେଠି ଧୋଇବ କେତେବେଳେ ଏଇଠି ଧୋଇଆ ଆଉ କଣ ଖାଲି ସେଇଠି।
କୋଠିଆ ସେଇଠି ଧୋଇଲଣି କେତେଥର ନେଇକି ଟୋଟାଲଲି ତ ନେଇନ।
ହଁ ଏଠି ସେମିତି ଭଲରେ ସେଏ ଧଉନି ଆଉ ନହେଲେ ଆଥରକୁ ନେଇକି ଧୋଇଦବା ଆଉ ଆଗଦିନ ଗଲେଉ।
ଥରେ ନେଇଚି ଥରୁଟେ ଧୋଇଥିଲା ନେଇକି।
ଗାଡ଼ି କେତେକିଲୋମୀଟର ହେଲାଣି ତାକୁ ପଚାରିଲୁ।
ଆରେ ନିପୁ ଏ ଟୋକା ଏ ଭାଇ ଡାକୁଛି ନେ ହ୍ୟାଲୋ।
କେତେ କିଲୋଟର ହେଲାଙ୍କିର ଗାଡି।
ଗାଡି ବା ଛଅ ହଜାର ଚଉରାନବେରେ ରହିଥା ମୁଁ ଦେଖୁଛି। ଗାଡି ହେଇଛି ଛଅ ହଜାର ଅଠାନବେ।
ଛଅ ହଜାର ଅଠାନବେ।
ହଁ।
କେତେରେ ଥିଲା ସର୍ଭିସିଂ ଟା?
ସାତ ହଜାର।
ହଁ ଅଠାନବେ ଏଥର ଚେଞ୍ କରିଦେ ସାର ନେଇକି କାଲି ନେଇକି।
ସାତ ହଜାର ନହେଲେ ପା ସେ ମନା କରିଛି କହିଛି ସାତ ହଜାର ହେଲେ ଆଣିକି ଆସିବ।
ଅଠାନବେ ହେଇଚିବା ଗଲା ଆସିକ ଦି କିଲୋମିଟର ହେଇଯିବନି କି?
କଣ ସେ ଛଅ ହଜାର ଅଠାନବେରେ ହେଇଯାଉଛି ସାତ ହଜାର ଡାଇରେକ୍ଟ।
ଛଅ ହଜାର ଅଠାନବେ ହେଇଚି।
ହଁ ସ ହଜାର ସହ ନ ହେଇଚି। ଛଅ ହଜାର ନଅଶହ ଏଗାର। ଆହୁରି ନଅଶହ କିଲୋମିଟର ବୁଲିଲେ ଯାଇ ହବ। ନହେଲେ ତ ମୁ ନେଇ ଯାଇଥାନ୍ତି ସରଭିଶିଂ ହେଲେ। ତେଲ ଭଙ୍ଗା ଯଦି ଦେଇଚି ଖାଲି ପକେଇକି ଆଣିଥାନ୍ତି।
ଇଏ ଯୋଉ କଣ କହିଲେ ଆମରଡିସ ବ୍ରେକ ଅଏଲ୍ ଗୁଡା ସରିଗଲେ ପକେଇ ପକେଇ ଦଉଥିବଁ।
ହଁ।
ଗଲେ ଆଉ ଟିକେ ଗାଡି ଟା ସେଇ ଯୋଉ ସେଇ ଡିସ୍ କହ ଭଳିଆ ଦିଟା ଡବା ଲଗେଇଲେ ସେଠିକ ପାଣି ଫାଣି କଣ ଗୋଟେ ର କହିଲେ କଲରିଂ ଦେବ ବଢିଆ ଦେଖାଯିବ।
ହ୍ୟାଣ୍ଡଲ ବି।
ହୁଁ।
ଆ ତ କୋଉ ଦିନ କଲେଜ ଜଏନ୍ କରିବା କହିଲେ? ରଜ ପରେ।
ଆଚ୍ଛା ଘରେ ବାହାର କରିଥିଲେ।
କଣ କହିଲୁ?
ରଜ ଘର କହୁଥିଲେ ମୁଁ ଜାଣିନି କୋଦିନ। ରୁଦ୍ର ବାବା ଜାଣିଛି।
ରୁଦ୍ରକୁ ପଚାରୁନୁ। କୋଉଦିନ କଣ?
ସେଇଟ ତାର ତ ମୋବାଇଲ ନାଇଁ। ସେଇଟା ଆସିନି। କହୁଥିଲା ଆଜି ଆସିବ। ଭୁବ
ସେତେ ବୁଲିବାକୁ ପଳଉଛୁ ତା ପାଖକୁ। ପଚାର
ସେ ବା ଭୁବନେଶ୍ଵରରେ ଅଛି ଆସିନି।
ଭୁବନେଶ୍ୱରରେ ଅଛି ଭୁବନେଶ୍ୱର କାଇଁ ଯାଇଛି ବା।
ହେଇଟି ତାଙ୍କ ଅପା ଘରକୁ ଯାଇଛି। ଅପା ଘରକୁ ଯାଇଛି। ସିଏ ତ କହିବି ସେ ଫଣ୍ଡ ବାଲା ନାହିଁ କଲା।
ହଁ ଭାଇ।
କହିଲା ମୁ କହିଲି ଲେଖିକି ନେଲ ଆଉ କଣ ଦେଲନି କିଛି ନାଇଁ ପହଞ୍ଚ କଥା।
ହୁଁ।
କଣ ସିଆଡୁ ତ ଆସୁନି। ଆଉ ତମର ପୁରା ସୂର୍ଯ୍ୟ ପଇଲେ ଯାଇକି ହବ। ଆଉ ଏଇନା ତ ଆସୁନି କଣ କରିବା? ମୁଁ କିନ୍ତୁ ଆଇଲା ଆଇଲା କହିକିନି କିନ୍ତ ମତେ ସତରଛା କରିକି ନେଇଗଲ ଛଅଟା ଥିଲା ନେଇଗଲା ନେଖିକି ଏବେ କହୁଛୁ ଆସୁନି ମିଲିବ।
ହଁ ହଁ ଆଉ ଦିଟା ଅଛି ନହେଲେ ସୁଝା ପଡିିଯାଉ ଦିଇ ମାସଠୁ ଆଉ କଣ?
ଦି ମାସ ତିନିଟା ଅଛିରେ ଆହୁରି।
ହଁ ହଉ ଦି ତିନିଟା କେତେ?
ଆଜ୍ଞା। ତିନିଟା ଯେ ଇଏ ଯୋଉ ଯିବ କିିନ୍ତି ମୁଁ ଇଏ କରିବ ମୁଁ ସେ କାଲି ସେଇ ଉଦ୍ରୟପଦରେ କଥା ହଉଥିଲି ଯେ
କହିଲି ସାରେ ପଇସା ନାହିଁ। ଆଉ ଲେଖିଲି ସିଆଡ଼େ ଇଏ କଲ ତୁମ ବୁଲରେ ଇଏ କଲି ଯେ ଆଉ ତା ସେ ଯଉ ଏବେ ଗଲା ଆସିକି କେନ୍ତି କଣ ମୁଁ ଗୋଟେ ଫଣ୍ଡ ଉଠେଇକି ଦେବି ବୋଲି ଏଇ କର ବୋଲି କହୁଥିଲି ଯେ ସେ ନାହିଁ କଲେ। ଆହୁରି ତିନି ମାସ କହନ୍ତି ଆଉ କେମିତି କଣ କରିବି। ନା ପଇସା ଚିନ୍ତା କରନି ତମେ। ମୋର ସେ ଜଣେ ଚିହ୍ନା ଜଣା ଆ ସେ ଯୋଉ ମାଲିକ ଯିଏ।
ସେ ହଷ୍ଟେଲ ଇଏର ମାଲିକ ଯିଏ କଲେଜର ଆଉ ଚିହ୍ନା ଜଣା ମୋର ସେ ଭଲ ସମ୍ପର୍କୀୟ ମୋର। ଆଉ ମୁଁ ତାକୁ କହିଛି ଗରିବ ପିଲା ଟିଏ ଆସ୍ତେ ଆସ୍ତେ ଦବ ବୋଲି କହିଛି। ଆଉ ତମେ ଚିନ୍ତା କରନି ସେ ଯାଉ ସେନ୍ତି। ଆଉ ତା ପଢୁ ମୁଁ ପଇସା କଥା ଚିନ୍ତା କରନି ଆସ୍ତେ ଆସ୍ତେ ଦବ ଆଉ କଣ?
ଓହୋ।
ଏମିତି କହିଲା କହିଲା ଆଉ ମୁଁ କହଲି ତା ନହେଲେ ଏଇଠି ତା ଭାଇ କୋହୁଥିଲା ନହେଲେ ଏଇଠି ପଢିଥିଲେ ହେଇଥାନ୍ତା କମାଗୁରୁ ମରଝୁଲାଆରେ
ରଖୁଚି ଆରଥୁରୁ ଫୋନ୍ କରିବି। ରଖୁଚି ଆଉ ପରେ ଫୋନ୍ କରି
ଆଉ ଖାଇଦିଏ ଖାଇଦିଏ ଜୋଡେ। ରୋଷେଇ ସ‌ଇନାଇଁ? ହାଲୋ।
ହଁ ସଇଲାଣି ପା।
ଆଉ ସଇଲାଣି ପରା ଖାଇଦିଅ ଜୋଡେ।
ହଉଁ